ସେଇଆ ତାହେଲେ ଆପଣ କଣ କରିଛନ୍ତି ଏବେ?
ମୁଁ ଏବେ ଦେଖୁଛି ମୋ ଝିଅର କଣ ହୋମ୍ ମିଳିଛି ତା ତାକୁ ପାଠ ପଢେ଼ଇଆ ଅଛି ଆଉ ତମ ଖବର କଣ ତାର ଫାଷ୍ଟ୍ ଷ୍ଟାଣ୍ଡାର୍ଡ।
ଆଜ୍ଞା ମୁଁ ତ ଏଇ ଘରେ ସନ୍ଧ୍ୟା ଦେଇକି ବସିଥିଲି ମା ବି ନାହାନ୍ତି ଘରେ। ତ ଯାଇଛନ୍ତି ବାହାରୁକୁ ଟିକେ।
ଓହୋ।
ଆଜ୍ଞା ଆଜ୍ଞା ଓଡ଼ିଶାର କଟକ
ଆଚ୍ଛା ଓଡିଶା ତ ଆଜି କାଇଁ ବର୍ଷା ହଉଛି ପ୍ରାୟ।
ହଁ ପ୍ରାୟତଃ ଡେଲି ଏବେ ସବୁଦିନ ବର୍ଷା ହଉଛି।
ହୁଁ ନା ଭଲ ନା ଟିକେ ପାଣିପାଗ ଚେଞ୍ଜ ହେଇଯାଇଛି। ପାଣିପାଗ ଟିକେ ଚେଞ୍ଜ ହେଇଛି ଭଲ ହେଇଛି ହଁ ଠିକ୍ ଠିକ୍। ମାନେ ଓଡ଼ିଶାର ଗରମବି ସହି ହୁଏ ନା।
ହଁ ଆଜ୍ଞା ଆପଣ ଏବେ କ ଆପଣ କୋଉଁଠି ରହୁଛନ୍ତି ଆପଣଙ୍କ ଘର?
ମୁଁ ସେମିତି ତ ଭୁବନେଶ୍ୱରରୁ କିନ୍ତୁ ଏବେ ମୁଁ ରହୁଛି ବାଙ୍ଗାଲୋରରେ।
ଆଚ୍ଛା ଆଜା।
ଆ ଏଠାରେ ତ ପାଣି ମାନେ ପାଗ ଟା ସବୁବେଳେ ଭଲ ହେଇଥାଏ। ଏବେ ଏଠି ବି ଗରମ ପ୍ରବଳ ହେଲାଣି ଆଉ କୋଉ ଜାଗାରେ ଗଛପତ୍ର କିଛି ନାହିଁ ସବୁ କାଟିଦେଲେଣି। ଆଉ ସବୁ ହଁ ଓଡ଼ିଶା କଣ ବାଙ୍ଗାଲୋର କଣ ମତେ ଆଜି ହ ସବୁ ଜାଗାରେ ସେ ସେମ୍ ସମାନ ପରିସ୍ଥିତି। ଗଛ କୋଉ ଜାଗାରେ ନାହିଁ ବର୍ଷା ଦିନରେ ଖରା ହଉଛି ଖରା ଦିନରେ ବର୍ଷା ହଉଛି। ପାଣି ପାଗ ସବୁ ଏପଟ ସେପଟ ହେଇଗଲାଣି।
ଆଜ୍ଞା ଯାହା ବି ସବୁ ଗବେଷଣା ସବୁ ହଉଛି।
ବସ୍ ହଁ ଆଉ କଣ କରିବା। ଲୋକେ ତ ଖାଲି ସମସ୍ତେ ଖାଲି ପଇସା କମେଇବା ପଛରେ ପଡୁଛନ୍ତି।
ହଁ ଆଜ୍ଞା ପରିବେଶ ଦେଖୁନାହାନ୍ତି ଆଗକୁ ହଇରାଣ ହେବେ ନିଯେ।
ଆମେ ହଇରାଣ ହବାନି ଆମ ଛୁଆ ପିଲା ଗୁଡାକ
ହଁ ହଁ ଆମ ପର ଜେନେରେସନ୍ ହରିରାଣ ହେ ତାଙ୍କ ପାଇଁ ଆର ଏବେତ ପାଣି ସମୟ ସେ ବି ହେଲେଣି ଗୋଟେ। ଜାଗାରେ।
ହଁ ମୁଁ ସେଇ ସେଇ କଥା କହୁଥିଲି ବାଙ୍ଗଲୋରରେ ତ ପ୍ରତ୍ୟେକ ବର୍ଷ। ବାଙ୍ଗାଲୋର ବହୁତ ସାରା ଜାଗା ଏଇଠି ପାଖାପାଖି ଗୋଟେ ବାର ତେରଟା ଲେକ୍ ଥିଲା ଆଗରୁ।
ଆଜ୍ଞା।
ସେ ଗଣି ଗଣିକି ଚାରି ପାଞ୍ଚଟା ଲିକ ଅଛି ପୁରା ବାଙ୍ଗୁ ଭିତରେ।
ଆଜ୍ଞା।
ପାଣି ପରିସ୍ଥିତି ବି ଖରାପ ଗଛ ପରିସ୍ଥିତି ବି ଖରାପ। ସେ ଲେଗ ଗୁଡାକ ପୋତିକି ସେମାନେ ପମଣ୍ ରେସ୍ଟୁ ରାଣ୍ଟ ସବୁ ତିଆରି କରିଦଉଛନ୍ତି।
ଆଛା ଏବେ ତ ସବୁ ସେ ଚାଲିଛି ଗଛ ଏଇନା କାଟିକି ରାସ୍ତା ବନଉଛନ୍ତି ଘର ବନଉଛନ୍ତି।
ହ
ଆପଣ ସେଆଡେ ବାୟୁ ପ୍ରଦୂଷଣ କେମିତି କଣ।
ଏ ବାଙ୍ଗାଲୋର ର ପ୍ରଦୂଷଣ ବହୁତ ଖରାପ।
ଆଚ୍ଛା ଦିଲ୍ଲୀ ଠାରୁ ବି ଦିଲ୍ଲୀ ଭଳିଆ ବୋଦେ।
ଏବେ ପାଖାପାଖି ଦିଟା ସମାନ ହବ ଦିଲ୍ଲୀ ଭଳିଆ ପୁରା ନୁହଁ କିନ୍ତୁ ଦିଲ୍ଲୀଠୁ ବି ବହୁତ କମ ବି ନୁହଁ।
ଆଜ୍ଞା।
ମୁଁ ଦିଲ୍ଲୀରେ ବି ଥିଲି।
ଆଜ୍ଞା।
ଦିଲ୍ ମାନେ ସେ ସମୟରେ ବି ଦିଲ୍ଲୀ ପରିବେଶ ଟା ବହୁତ ଗରମ ଥାଏ।
ହୁଁ ସେଇତ ମଝିରେ ଏବେ ଛୁଟି ବି କରିଦେଇଥିଲେ ଆଉ ସ୍କୁଲ ହେଇକିନା। ମୋତେ ଅଧିକ ପ୍ରଯୋଜ୍ୟ ହେଲା ବୋଲି।
ଏବେ କୋଉ ଜାଗାରେ ମାନେ ପରିସ୍ଥିତି ଭଲ ନୁହେଁ ଏବେ ଏଇ କାଲି ତ ମୁମ୍ବାଇରେ କାଲି ପହର ଦିନ ମୁମ୍ବାଇରେ ବର୍ଷା ହେଇଛି ଜୋରରେ ଯେ ସବୁ ଜାଗାରେ ରେଡ୍ ଆଲର୍ଟ କରିଦେଇଛନ୍ତି ଛୁଆମାନଙ୍କ ସ୍କୁଲ ଫୁଲ ସବୁ ବନ୍ଦ। ଆଉ ବାଙ୍ଗଲୋରରେ ବି ତ। ସେଇଭଳି ଅବସ୍ଥା ଥରେ ବର୍ଷା ହେଲା ମାତେ ସବୁ ଜାଗାରେ ପାଣି ରହି ରହିକି ପୁରା ପୁରା ବାଙ୍ଗଲୋରରେ ହିଁ ମାନେ ଯିବା ଆସିବାକୁ ରାସ୍ତା ପାରିବେନି ଚାଲି ପାରିବେନି।
ଆଜ୍ଞା ଏବେ ତ ଆମର ଏଠି ବି ହେଇଥିଲା କଟକରେ କୋଉଟା ଜାଗାରେ ଖାନ ଜାଗା ଅଛି। ପୁରରା ମାନେ ଗାଡି ଯାଉଛି ଅଧା ପୁଡିକି।
ହୁଁ ହୁଁ ହୁଁ।
ଡ୍ରେନିଂ ସିଷ୍ଟମ୍ ବି ଏଠି ଭଲ ନାହିଁ।
କୌଣସି ଜିନିଷ ପ୍ରପର ପ୍ଲାନ ରେ କୋଉ ଜାଗାରେ ବି ମାନେ ବନା ହେଇନି।
ହଁ ଯାହା ବିି ଷ୍ଟାର୍ଟିଂ କରୁଛନ୍ତି ଅଧାରେ ରଖିଦଉଛନ୍ତି ତାପରେ କାମ କରୁନାହାନ୍ତି।
ସେଇଆ ତାହେଲେ ଆପଣ କଣ କରଛନ୍ତି।
ମୋର ଏବେ ପଢ଼ା ସରିଲା ଗ୍ରାଜୁଏସନ କମ୍ପ୍ଲିଟ୍ ହେଲା ଏଇ କଟକ ଏବେ ଏଇଟି କଲେଜରେ।
ଆଚ୍ଛା ତ କଣ ବିଟେକ୍।
ନା ଆଇଟିମ କରୁଥିଲି ବିଏସି ଆଇଟିଏମ। ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ଏ ସାର୍ କମ୍ପ୍ୟୁଟର ଲାଇନ୍ ପାଠ।
ହୁଁ ହୁଁ ତ କଣ କରିବେ ବୋଲି ପ୍ଲନ୍ କରିଛନ୍ତି।
ଏବେ ତ ଭାବୁଥିଲି ସରକାରୀ ଚାକିରି ପାଇଁ ଦେଖିବି। ତାଭିତରେ କୁଆଡେ ବେସରକାରୀ ପାଇବି। ଚେଷ୍ଟା କରିଛି କାରଣ ସରକାର ଏବେ ଯାହା ବି ହେଲାଣି ସବୁ କମ୍ପିଟିସନ ବଢିଗଲାଣି।
ହୁଁ ହୁଁ।
ହଁ ଏଇ ମୁଁ ବ୍ୟାଙ୍କିଙ୍ଗ ପାଇଁ କୋଚିଂ ନେବି ବୋଲି ଭାବୁଥିଲି ଗୋଟେ ବର୍ଷ ବ୍ୟାଙ୍କିଙ୍ଗ ରେଲୱେ ଦେଖିବି ନହେଲେ ଏଠି ବେସର ପାଇଁ ପ୍ରାଇଭେଟ ପାଇଁ ଦେଖିବା
ହୁଁ। ହୁଁ ତ ଆପଣଙ୍କ ବ୍ୟାଙ୍କିଙ୍ଗ ବ୍ୟାଙ୍କ ବ୍ୟାଙ୍କିଙ୍ଗ ରେ ଇଛା ଆଉ କଣ ଅଲଗା କଣ ବ୍ୟାଙ୍କିଙ୍ଗ ରେ ଇଚ୍ଛା ନା ଅଲଗା କୋଉ ଜିନିଷରେ
ହଁ ବ୍ୟାଙ୍କିଙ୍ଗ ରେ ଇଚ୍ଛା ଅଛି କିନ୍ତୁ, ହବାଟା ବି କଷ୍ଟ ଲାଗୁଛି। କମ୍ପିଟିସନ୍ ବହୁତ ହେଇଗଲାଣି ଫୁଣି ଆମର ଜେନେରାଲ
ହଁ ସେ ତ ସତ କଥା ଆଜିକାଲି ଲୋକ ଯେତିକି କମ୍ପିଟିସନ ସେତିକି ଅଧିକ ଚାକିରି ମିଳିବା କଷ୍ଟ ଆଇ-ଟି ପିଲାମାନେ ସବୁ ବି ପିଓରେ ପଶୁଛନ୍ତି।
ଆଜ୍ଞା। ଏ ତ ଏ-ଆ-ଇ ଭାଇ ଯୁଗ ହେଲାଣି
ଅ ଅ ଶେଷଟାରେ ଏବେ ବହୁତ ଲୋକଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି।
ଆଜ୍ଞା।
ଆଇଟିରୁୁ ବହୁତ ଲୋକ ବାହାରି ଯାଇଛନ୍ତି ଉ ତା କହିଁକି ନା ଏଆଇ ଯଦି ଆପଣ ନ ଜାଣିଛନ୍ତି ତାହେଲେ ଆପଣଙ୍କୁ ଚାକିରି ମିଳିବା ମୁସ୍କିଲ୍ ହେଇଯିବ।
ଆଜ୍ଞା ଆଜ୍ଞା।
ଏଇ ଦି ହଜାର ପଚିଶ ରୁ ତ ଏ ଆଇ ଟା ମାର୍କେଟ କୁ ଆସିଲା।
ଆଜ୍ଞା।
ଏବେ ସବୁ କାମ ଏ ଆଇ ଯୋଗ ହେଇ ହେଇପାରୁଛି ସବୁ ଏବେ ଏ ଟା ଫେସବୁକ୍ ସବୁଳେ ଯେତିକି ଛୋଟ ଛୋଟ ଭିଡିଓ ବି ପଠଉଛନ୍ତି ଲୋକେ ସେ ସବୁ ବି ଏଇଆଇ ରୁ ହିଁ ବନେଇକି ପଠଉଛନ୍ତି।
ହଁ ସିଏ ତ ଦେଖୁଛି ଡେଲି ହବୁ କିଛି ଏ ଆଇ ରୁ ତାଙ୍କର ଖାଲି ଭିଉଜ ବଢିଆ କଥା ଫଲୋସ
ଆଜିକାଲି ଲୋକ କେ କେବଳ ୟୁଟ୍ୟୁବ ରେ ନିଜର ଭିଡିଓ ବନଉଛନ୍ତି ୟା ଖାଲି ଖାଲି ଫଲୋର୍ ବଢାଇ ଚିନ୍ତା
ଯ ଯାହା କମେଡ଼ି ଭିଡ଼ିଓ ଯାହା ବି ଇଏ ବନଉଛନ୍ତି
କାହାର କୋଉ ବି ଭିଡିଓ ଆପଣ ଉଠେଇିବେନି ବହୁତ କମ ଭିଡିଓ ଏମିତି ଥିବ ଯୋଉଟା କି ଆ ପାରିବାରିକ କୁହନ୍ତୁ କି ଦେଖିବା ଭଇଆ ସେମିତି କିଛି ଗୋଟେ କଣ୍ଟେଣ୍ଟ ଥିବ ତା ଭିତରେ ବହୁତ କମ ଭିଡିଓ ଆଜିକାଲି ତ ଲୋକେ ଯାହା ତାହା ପାଇଲେ ଉଠେଇ ପ ତିଲେ ଆଉ କିଛି ନ ମ ନେଲା କୋଉ ଗୋଟେ ମୁଭି ର ଗୋଟେ କ୍ଲିପ ବାହାର କରିଦେଇକି ପକେଇ କି ନିଜର ବୟସ ଛାଡ଼ିଦେଲେ।
ହଁ ଭଏସ୍ ବି ଏବେ ଇଏ କରି ଏଡ଼ିଟିଂ କରି ପଠଉଛନ୍ତି।
ବାସ୍ ଆଉ ଆମ୍ଭ ଭଳିଆ ଲୋକ ଦେଖୁଛନ୍ତି ବି ସେୟାକୁ।
ହଁ ମେ ଫି ବସିବା କଥା ଦେଖିବା କଥା ଯାହାବି ଆସିବ
ଆଉ କଣ କହିବା ମାନେ ଆପଣ ଚାକିରି ଖୋ ଖୋଜିଲା ପାଇବା ଯାଏ ଆପଣ ବି ଖାଲି ଆଉ ହାଉସ ୱାଇଫ ଆମେ ଯେହେତୁ କିି ଦିନରେ କାମ କରି ଆମେ ବି ରାତିରେ ଟିକେ ଭାବୁ କି ହଁ ଆମେ ଅଧଣ୍ଟା କି ଘଣ୍ଟେ ନିଜ ପାଇଁ ଟିକେ ଟାଇମ୍ ବାହାର କରିବା ମୁଁ କରୁଥିଲି ମୁଁ ଲାଷ୍ଟ ଇୟର ଯାଏ କରୁଥିଲି।
ଆଜ୍ଞା। ମାନେ ପ୍ରାଇଭେଟ ସରକାରୀ ନା ଇଏ ରେ
ଆଜି କାଲି ଗଭମେଣ୍ଟ କାହାକୁ ମିଳୁଛି ସରକାରୀ ଚାକିରୀ ବହୁତ କମ ପାଇବା ଭାରି କଷ୍ଟ।
ଆଜ୍ଞା।
ଆ ତା ଉପରେ ଯୋଉ କୋଟା ସିଷ୍ଟମ ଅଛି। ତା ଦେହେରେ ତ ଅଧା ଲୋକ ପାଇବେନି ବି ହଁ।
ପାାଉଛନ୍ତି।
ବାସ ଆଉ ଆମର ଏ ମୁଁ ଯଦି ମୋ ବିଷୟରେ କହିବି ମୁଁ ପଢାପଢିରେ ବହୁତ ଭଲ ନୁହଁ କି ମୁଁ ଖରାପ ବି ନୁହଁ।
ଆଜ୍ଞା ଆମେ ତ ସେଇ ସବୁ ମଝି ମଝିଆ ଯେମତି କୁହନ୍ତି।
ବାସ୍ ଆମେ ମୁଁ କେବେ ଚାହିଁବି ନଥିଲି କି ସରକାରୀ ଚାକିରି ମିଳୁ ମୁଁ ବିସିଏ ଗ୍ରାଜୁଏଟ୍ ଆଉ ମୁଁ
ଆଜ୍ଞା ଆମର ଏକା ପାଠ ବିସିଏ ଆଇଟିଏମ୍ ସିଏମ୍
ହଁ ମୁଁ ସେଇଥିରେ ହିଁ ଯିବା ପାଇଁ ଚାହୁଁଥିଲି ମଝିରେ ଅବଶ୍ୟ ଭାବିଥିଲି କି ହାର୍ଡ଼ୱେର ଉପରେ କିଛି କୋର୍ସ କରିକି ସେଇ ଲାଇନ ରେ ଯିବି ବୋଲିକି। ଭାଗ୍ୟ ସାଙ୍ଗ ଦେଲାନି ଲାଇନ୍ ଚେଞ୍ଜ ହେଇଗଲା ତାପରେ ଘୁରି ବୁଲିକି ଅଲଗା ହଁ ମାନେ ସେଟା ତ ଭାଗ୍ୟ ଉପରେ ଡିପ୍ ପେନ କରେ ଆପଣ ଭାବିକି ଯାଇଥିବେ କିଛି ହବ ଆଉ କିଛି
କରିଥିଲି। ଇଏ ପାଇଁ ବାୟୋଲୋଜି ରଖିଥିଲି ଡାକ୍ତର ହବା ପାଇଁ କିନ୍ତୁ ମୋର ବାୟୋଲୋଜି ଭଲ ହେଲାନି ବୋଲି ଇଞ୍ଜିନିୟରିଂ ପାଠ ପଢିଲି।
ସେଇୟା ହିଁ ହୁଏ ସେଇ ସେମ ଜିନିଷ ହୁଏ ସବୁବେଳେ। ଓ ଅ। ହେରା ମଣିଷ ସବୁବେଳେ ଚିନ୍ତା ଗୋଟେ କରିବ ହବ କିନ୍ତୁ ଆଉ କିଛି।
ସେୟାତ ଯାହା ଆଗରୁ ଲେଖା ଥବ।
ଯାହା ଲେଖା ତା ଉପରେ ଭଗବାନଙ୍କ ପ୍ଲାନିଂ ଆମ ପାଇଁ ସବୁବେଳେ ଅଲଗା ହେଇ ଥାଏ ଆମେ ଯେତେ ଯା ଆମେ ଯେତେ ଭାବିଲେ ବି କି କିଛି ହବନି ତ ଏଣିକି ଭଗବାନ ଯଉ ପଟେ ଆମକୁ ଟାଣିକି ନଉଛନ୍ତି
ଆମେ ଖାଲି କର୍ମ କରିବା କଥା ଆଉ ସବୁ ଭଗବାନଙ୍କ ଉପରେ।
ସେଇ।
ଆଉ ଏଥର ରଥଯାତ୍ରା ଦେଖିବାକୁ ଆସିବେ?
ରଥଯାତ୍ରାଟା ଆମ ଏଇ ପାଖରେ ବିି ବହୁତ ଭଲ ହୁଏ ଆମ ମାନେ ମୁଁ ଯୋଉ ଜାଗାରେ ରହିଛି ବାଙ୍ଗଲୋରରେ ଆଗ୍ରା ବୋଲି ଗୋଟେ ଜାଗା ଅଛି ଏଇଠୁ ହବ ଗୋଟେ ଅଧଘଣ୍ଟା ପଇଁଚାଳିଶ ମିନିଟ ର ରାସ୍ତା ହବ ଉଁ ସେଇଠି ଜଗନ୍ନାଥ ମନ୍ଦିର ଅଛି ଆଉ ପାଖରେ ଗୋଟେ ବହୁତ ବଡ ହନୁମାନଙ୍କ ପ୍ରତିମୂର୍ତ୍ତି ବନିଛି ବାକି ଜାଗା ବହୁତ ସୁନ୍ଦର କିନା ତିଆରି କରିସନ୍ତି। ହଁ ରଥଯାତ୍ରା ଏଇଠି ସବୁ ବର୍ଷ ହୁଏ ପ୍ରସାଦ ବି ବହୁତ ମାନେ ବହୁତ ଭଲ ମିଳେ ଆଉ ପୁରୀ ତ ସବୁ ବର୍ଷ ଯାଇ ହୁଏନି ଆଉ ସେ ଅବସ୍ଥା ବି ନାଇଁକି ପୁରୀ ଯାଇକି ସେ ଗରମରେ ଠିଆହେଇକି କେତେ ଲାଇନ ରେ ଠିଆ ହେଇକି କରିହବ ବାଏ ଆଉ ଏବେ ହଁ ଆଜିକାଲି ମନ୍ଦିର କୁହନ୍ତୁ ଏଜୁକେସନ କୁହନ୍ତୁ ସବୁତକ କମର୍ସିଆଲ ହେଇଗଲାଣି।
ଆଜ୍ଞା ମଝିରେ ତ ପେପର ନ୍ୟୁଜରେ ବି ବାହାରି ଥିଲା ଯୋଉ ଖବର ଲୋକଙ୍କୁ ଇଏ କରିକି ନଉଛନ୍ତି ଯେକି ମାନେ ଫିର ଭଲରେ ଦେଖେଇ ଦର୍ଶନ କରେଇବେ ଠାକୁରଙ୍କର।
ଏ ଏଇଟା ଏଇଟା ସବୁ ଛୋଟ ମୋଟ ସବୁ ମନ୍ଦିର ଆଜିିକାଲି ସେଇଭଳିଆ ହେଇଗଲାଣି। ଆମ ପାଖରେ ଏଇଠି ଗୋଟେ ଅ ଦେବୀଙ୍କ ମନ୍ଦିର ଅଛି ଅ ଅ ଏ କିଛି ମାସ ଆଗରୁ ମୁଁ ସେଠିକି ଯାଇଥିଲି ମାନେ ସେସମୟ ରେ ଏ ଭିତରେ ଆପଣ ବିନା ପଇସା ଦେଇକି ବି ଏଣ୍ଟ୍ରି କରିପାରିବେ। ଏବେ କିନ୍ତୁ ପ ପଚାଶ ଟଙ୍କା ଦେଲେ ହିଁ ଆପଣ ଭିତରକୁ ଯିବେ।
ହଁ ଆଜ୍ଞା ବୁ ତ ସେଇୟା ହେଇଗଲାଇଁ।
ଖରାପ ବି ଲାଗେ ଥରେ ଥରେ
ଆଜ୍ଞା ଠାକୁରଙ୍କ କଥିକୁ ଯିବା ପାଇଁ ପଇସା ଦବାକୁ ପଡିବ।
ସେୟା ଠାକୁରଙ୍କୁ ଦର୍ଶନ କରିବା ସେ ପଇସା ଯେହେତୁ କି ଭକ୍ତି କୁହନ୍ତୁ କି ଡର କୁହନ୍ତୁ ହା ଆମେ ଯାଉଛେ ଠାକୁରଙ୍କ ପାଖକୁ କି ହମ ଆମ ଦୁଃଖ ଟା ଜଣେଇବା କାଳେ କୋଉଠି କିଛି ଆ ଗୋଟେ ରାସ୍ତା ମିଳିଯିବ ସେୟା ଭାବିକି ଯାଉଚେ। କିନ୍ତୁ ଏବେ ଭଗବାନ ଯାହା ଲେ ଦେଖିଛନ୍ତି ଆଉ ଲୋକେ ତ ପଇସା ଲୋଭି ହେଇଗଲେଣି।
ହଁ ଆଜ୍ଞା ଏଇ ତ କଳି ଯୁଗ ସେଇଭଳି
ବାସ୍ କେହି କାହାକୁ ମାନିବାକୁ ନାହିଁ। ନା ଛୁଆ ପିଲା ବାପା ମାଙ୍କୁ କଥା ମାନୁଛନ୍ତି। ହଁ ସେୟ ବାପା ମା ବି ଛୁଆ ମାନଙ୍କ କଥା ମାନିବାକୁ ନାରାଜ ଆମ ଆଉ ସେଭଳିଆ ଦିନ ନାଇଁ ଯେତେବେଳେ ଆମେ ଛୋଟ ଥିଲୁ। ମୋର ମନେ ଅଛି ଇ ହଁ ମାନେ ଏଇଟି ନାଇଟି ବେଳେ ଶେଷବେଳେ ଆମର ଖେଳ ଗୋଟେ ଅଲଗା ପ୍ରକାର ଥାଏ ସେତେବେଳେ ନା ଟିଭି ଥାଏ ନା
ଫୋନ ମୋବାଇଲ ଇଣ୍ଟରନେଟ ବ୍ଯଵହାର କଲେ।
ଆ ମତେ ଯେତିକି ମୋବାଇଲ ଚଲେଇ ଜାଣିନି କି ମୁଁ ଯେତିକି ପ ଆ ମାନେ ମୁଁ ଅପଡେଟେ ମୁଁ ସେ ବିଷୟରେ ମୋ ଝିଅକୁ ତାଠୁ ଅଧିକ ଜଣା। କି ଜଣେ ସେମାନେ କୋଉ ମାଟିରୁ ତିଆରି ହଁ ମାନେ ତାଙ୍କୁ ବିନା ମୋବାଇଲ ରେ ତାଙ୍କ ଖାଇବା। ତଣ୍ଟିରୁ ଗଳିବନି ଟିଭି ନ ଦେଖିଲେ ତାଙ୍କ ଦିନ ଚାଲିବନି। ସେ ମାନେ ତାଙ୍କ ପରିସ୍ଥିତି ଗୋଟେ ବହୁତ
ଗାଁ ମାନଙ୍କରେ ପିଲାମାନେ ବାହାରେ ବୁଲିଲେ ଖେଳିଲେ। ଏଥି ବେ
ହଁ ସେତେବେଳକୁ ସେତେବେଳକୁ ଟିଭି ନଥିଲା ଭିଡିଓ ଅ ଇଏ କିଛି ନଥିଲା। ତ ସେ ସମୟରେ ଲୋକେ ଲୋକଙ୍କ ସହିତ ସମୟ ବିତେଇବା ବେଶୀ ପସନ୍ଦ କରୁଥିଲେ।
ଆଜ୍ଞା।
ଆଜିର ଡେଟ ରେ ଲୋକେ ଲୋକଙ୍କୁ କେହି ପଚାରୁନାହାନ୍ତି। ସମସ୍ତେ ଖାଲି ଚାହାନ୍ତି ତାଙ୍କୁ ଟାଣି କେବଳ ତଳକୁ ପକେଇବା ପାଇଁ।
ଆଉଥରେ କେବେ କଥା ହେବା ଆଉ ଯାଉଛି ଟିକେ କାମ ଅଛି ଆଜ୍ଞା।
ହଉ ଠିକ୍ ଅଛି ଚାଲ ଥ୍ୟାଙ୍କୟୁ।